ହାଲୋ।
ହାଲୋ।
ହାଲୋ।
ହୁଁ ହୁଁ।
କଣ କରୁଚୁକି ସ୍ପି ଟିକେ ଜୋରେ କଥା କହ।
ହାଲୋ।
ହଁ।
ସୁୁବିଲା?
ହଁ ଶୁବିଲା।
ହୁଁ ବସିଥିଲି।
ଅହୋ।
ହୁଁ ଖାଇସାଇଲିଣି ତୁ କଣ କହୁଚୁ?
କଣ କଣ ଖାଇଲୁ?
ବିସ୍କୁଟୁ ଖାଇଚି। ତୁ କଣ
ଅ ହଁ ମୁଁ ଏ ବସିଚି।
ଉଁହୁଁ ଝିଅ?
ଝିଅ ହେଟି ଯାଇଚି ବୁଲୁଚି। ଏ ଖାଇକି ଯାଇଚି କୁଆଡ଼େ ବୁଲୁଥି
ଆଉ।
ବୋଉ କଣ କରୁଚି?
କଣ କଇଲୁ? ଟିକେ ନେଟୱାର୍କ ଜେଗାକୁ ଆସେ।
ହାଲୋ।
ହଁ। ଟିକେ ନେଟୱାର୍କ ଜାଗାକୁ ଆସେ।
ଦୁସୁନିକି ହାଲୋ।
ହଁ।
ହାଲୋ।
ହଁ ଶୁବୁଚି କହ।
ମୁଁ କହିଲି ରୋଷେଇ?
ରୋଷେଇ ହଁ ବସିଚି ଭାତ ବସେଇଚି।
ହୁଁ ହୁଁ।
ଏବେ ଭାତ ବସେଇଲି ଆଉ କିଛି ହେଇନି ହବ।
ଉୁଁ ହୁଁ।
ଆଉ ବୋଉଠା ଠାକୁର ପୂଜା କରୁଚି ନା କଣ?
ହୁଁ ବୋଉ ପୂଜା କରୁଚି।
ଆଉ ଦେଇ ଫୋନ୍ କରିଥିଲା?
ନାଇଁ ଫୋନ୍ କରିନି।
ଓହୋ। ଆଉ ତୁ କାଲି କଥା ହେଇଥିଲୁନା କଣ?
ହୁଁ କଥା ପୁଅ ସହିତ କଥା ହେଇଥିଲି।
ଅ ହୋ। କେତେବେଳେ କଥା ହଉଥିଲୁକି?
ଏ ଆଜି ସକାଳେ ଫୋନ୍ କରିଥିଲେ ଯେ କଥା ହଉଥୁନି।
ଓହ ଆଜି କିଛି ସିଲେଇ ନାହିଁ କି ଆଉ?
ହୁଁ ସିଲେଇ କରୁଥୁଲି ସକାଳୁ।
ଓ ହୋ। କାହା ବ୍ଲାଉଜ ପଡ଼ଛି ସିଲେଇ
ହୁଁ ବ୍ଲାଉଜ ପଡିଛି।
ଆଉ କେତେଟା ଅଛି ବ୍ଲାଉଜ୍ ତିରି କରିବା ପାଇଁ।
ନା ଆହୁରି ଆଠ ଦଶଟା ଖଣ୍ଡେ ଅଛି।
ଅ ହ ବ୍ଲାଉଜ୍ ଗୋଟା କେତେ ଯୋଉ ଇଏ ବ୍ଲାଉଜର କେତେ ନ କେତେ ନେଖା ନଉଛି।
ସେ ବ୍ଲାଉଜ ଟା ନଉଛି। ହୁଁ ବାହାଘରିଆ ସିମ୍ପୁଲ ବ୍ଲାଉଜ ଗୁରା ନଉଛି ଦୁଇଶହ ଟଙ୍କା।
ହଁ।
ଆଉ
ଆଉ ଡିଜାଇନ୍ ବ୍ଲାଉଜ୍ରା।
ଡିଜାଇନ୍ ବ୍ଲାଉଜରା ତିନିଶହ ଅଢେଇଶହ ଟଙ୍କା।
ତିିଶ ଅଢ଼େଇଶହ ଟଙ୍କା।
ହୁଁ।
ଅ ହଁ। ହଉ।
କାମ ହାତ କାମତିନିଶହ ଅଢେଇଶହ ଟଙ୍କା।
ହୁ ତିନିଶହରୁ ଚାରିଶହ ଟଙ୍କା ଲେଖାଏଁ ନଉଛନ୍ତି।
ହଁ ଚାରିଶହ ଷାଢେଚାଶହ ନେଉଛନ୍ତି ଆଉ।
ମାନେ ସବୁ ସେ ବା ପାୁ କ କମଉ ନାହାନ୍ତି ବ୍ଲାଉଜ୍ ଗୋଟେ ବାହାଘରିଆ ବ୍ଲାଉଜ୍ ମାନେ ପାଞ୍ଚଶହ।
ହୁଁ ପାଞ୍ଚ ନଙ୍କା ପା।
ପାଞ୍ଚଶହ ଲେଖା ହିଁ ନଉଛନ୍ତି ଆଉ ଗାଉଁଲି ସମସ୍ତେ ଦେବେ କି?
ହୁଁ ଛବିସ୍ ତାରିଖ ବାହାଘର
ଛବିସ୍ ତାରିଖ ବାହାଘର।
ହୁଁ ଛବିଶ ତାରିଖ। ଛବିସ ତାରିଖ କାଲି ବାପା ବାବା ଯାଇଥିଲଥିଲ, ବଜାର ଆଡ଼େ।
ଓହୋ। ରଜ ମହୋତ୍ସବ ସଇଲାଣି ନା ଅଛି ଆହୁରି ଦୋକାନ ବଜାର।
ନା ସଇଲାଣିି।
ସଇଲାନି।
ନାଁ।
ଦୋକାନ ଭାଙ୍ଗି ସାରିଲାଣି।
ହୁଁ।
ଓହୋ। ରଜ ମହୋତ୍ସବ ଯାଇଥିଲେ ସମସ୍ତେ ବୋଉ ଘଟିକା ନା ନା ଯାଇନାହାନ୍ତି।
ନାଇଁ ଖାଲି ଇଏ ଖୁଡିଙ୍କର ମୋର ଯାଇଥିଲୁ।
ଓ ହ ସାନ ଖୁଡି।
ଲାଷ୍ଟ ରଜ ଦିନ ନାଇଁ ସାନ ଖୁଡି ନଥିଲେ।
ଆଉ।
ଲାଷ୍ଟ ରଜ ଦିନ ଖାଲି ହୁଁ ବଡ ଖୁଡିର ମୋରି ଯାଇଥିଲୁ।
ଅ ହ। ଭାଉଜ ଘରିଆ ବି ଯାଇଥିଲେ।
ହୁଁ ଭାଉଜ ଘରେ ତାଙ୍କର ଯାଇଥିଲେ ଆଗୁଆ।
ଆଗୁଆ ସିଏ ଆଉ ତାଙ୍କ ସ୍ୱାମୀ।
ହୁଁ।
ଅ ହଁ ଆଉ ବଡ଼ ବୋଉ ଯାଇନାହାନ୍ତି କଣ? କଣ କଣ ସବୁ ପଡ଼ିଥିଲା କି ରଜ ମହଉତ୍ସବରେ ଦୋଳି ଫୋଳି ପଡ଼ିଥିଲା।
ହଁ ଦୋଳି ଫୋଳି ସବୁ ପଡିଥିଲା।
କିଆଁ ଦୋଳି ଗୁଡ଼ା।
ଦୋଳି ପଡିଥିଲା ଦୋକାନ
ଓହୋ ଏଇ ଯୋଉ ଇଏ ଦୋକାନଗୁଡ଼ା ସବୁ
ଖାଲି ଡ୍ରାଗନ୍ ଦୋଳିଟେ ହଁ ଖାଲି ଡ୍ରାଗନ ଦୋଳିଟେ ପଡିଥିଲା ଆଉ ହରେକମାଲେ। ସବୁ ଦୋକନ ପଡିଥିଲା।
ରଥଯାତ୍ରା ପାଇଁ ସବୁ ଆଇଲାଣ?
କାଇଁ ଆସିନି ତ ମୁଁ ତ ବଜାର ଆଡେ ଯାଉ ଯାଇନି।
ଅହ। ଆସିନଥିବ ଆଉ ଆସିବ ସବୁ। ଆହୁରି ଅଛି ପନ୍ଦର କୋଡିଏ ଦିନ ନା ନା ମୁଁ କାଲି ଯା ରାତିରେ କଥା ହେଇନେଇ ଆଉ ସେ କହିଥିଲେ କଲ୍ କରିବ ଆଉ କଲ୍ କରିନି। ବୋଧେ ଶୋଇପଇଲା ନା କଣ ଆଉ କଲ୍ କରିଲାନି ମୁଁ କୋହୁଥିଲି ରାତିରେ କଥା ହେବି ବୋଲି।
ହୁଁ।
ଅ ବୋଉ ରୋଷେଇ
ହୁଁ ସେ ଏଇନେ ଠାକୁର ପୂଜା କରିକି ଆସିଲେ କଥା ହୋବୁକି? ହୁଁ।
ଆଉ ରୋଷେଇ କିଛି କରନି?
ନାଇଁ କିଛି କରନି ଭାତ ବସଚି।
ଭାତ ବସିଚି।
ହୁଁ କଥା ହୋବୁ?
ଅଁ କଥା ଏ
ଉଁ ଦୋଉଚି।
ଦେ ଜଲଦି।
ଉ ହଁ କ
କଣ କରଚୁ କି?
କହ।
ହାଲୋ।
ହଁ କହ।
ହଁ ଟିକେ ଜୋରେ କହିବୁ।
ହଁ ଗେଲୁ
ସିଏ ଯାଇଚି ବୁଲୁଚି ପରା ତା ବାବା ସହିତ। ତା ବାବା ଅଛନ୍ତି ସେ ବୁଲୁଚି ରୋଷେଇ କଣ କି ଭାତ ବସେଇଚି ଏନାକା। ଭାତ ଏଇନା ବସେଇଲି ଉଁ କିଛି କରିନି କରିବି।
ଆଉ ତୋ ଶାଶୁ?
ତ ଗ୍ୟାସରେ ହବ।
ଚୁଲି ଲଗେଇନୁ?
ନା କା ଯୋଉ ବର୍ଷା ହୋଉଚି ନା କାଠ କୋଉଠି ମିଳୁନି ସହଜରେ। ଏଇନାକା ବର୍ଷା ଅଛି କାଠ ନାଇଁ ଜମାରୁ ଉଁ
ଶାଶୁ ଗାଧେଇଲେଣି?
ନା ନା ସିଏ ଏତୋଳୁ ଗାଧେଇବେନି। ଏଇ ରୋଷେଇ ସାରଦେଇକି ଟିକେ ଯିବୁ ତ ଉଁ ଝିଅକୁ ଦେଖେଇବା ପାଇଁ
ଅଁ ମେଡିିକାଲେ?
ହଁ ମେଡ଼ିକାଲେ ଯିବି ଟିକେ ଝିଅକୁ ଦେଖେଇବି ଯାଇ ଟିକେଟେ କରିଦେଇଚି। ଝିଅକୁ ହଁ ଟିକେଟେ ସଖାଳୁ କରଦେଲେଣି। ସିଏ କହିଲେ କି ତମେ ବାରଟା ଗୋଟେ ସୁ ବେଳକୁ ଆସିବ ଯାଇଁକି ଏଇନାକେ ଆସିବନି। ଆମେ ଏକାଥରେ ଗାଧେଇକି ଖାଇ ପିଇକି ସମସ୍ତେ ଯିବେ ଆଉମ୍ ଯିବୁ ହାରି।
ଆଉ ସିରି ସିରିଏଲ୍‌ ବୋଧେ ବୋହୁତ ଲେଟରେ ଅଛି ଆଉ।
ସିରିଏଲ ବୋହୁତ ଲେଟରେ ଅଛି ସିଏ ସାତଟାରେ ସୁଇଜ୍‌ ଅପ୍ ଖୋଲୁଚନ୍ତି ସୁଇଜ୍ ଅପ୍ ଖୋଲା ପରେ ତାଙ୍କୁ କଲ୍ କଲାବେଳକୁ ଅଂ ଆଉ ଯଉଁମାନେ ସବୁ ଆସିକି ଠିଆ ହୋଇପଡ଼ୁଚନ୍ତି। ସେମାନେ ସବୁ ଟିକେଟ୍ କରିଦେଇଚନ୍ତି।
ଆଗ ଟିକେଟେରେ ସେମାନେ ସବୁ କରିଦଉଚ଼ନ୍ତି।
ଆସିବ ଯିବ।
ହଁ ସିଏ ଆସିବେ ନନା ଆସିବେ। ନେଇଯାଏ।
ଆଉ ତ ବଡ ନନା ତ ଯିବ।
ହଁ ସିଏ ଯିବେ ତାଙ୍କ ଝିଅର ଦାନ୍ତ କଣ ଉଠେଇବେ ଗୋଟେ ବା ବେଡ଼ା ଦାନ୍ତଟାକୁ ଉପାଡ଼ିବେ।
ସାଙ୍ଗ ହେଇକି ସବୁ ଯିବ।
ହଁ ସାଙ୍ଗ ହେଇକି ଯିବୁ ସାଙ୍ଗ ହେଇକି ଯଦି ଏଠି ନହେଲା ହେଲା ଲେଟ୍ ହବ ତାହେଲେ ଦାନ ଗଦି ଯିବୁ ଯୋ ହେଟିକି ଜିବୁ ହେରି ଦେଖିବା ପାଇଁ ଅଲଗା ଜାଗାରେ।
ହଁ।
ଆଉ ଦେଇ କଥା ହେଇଥିଲା ତୋ ସହିତ।
ନା ଦେଇ କଥା ହେଇନି।
ବାପା ଆଉ କୁଆଡ଼େ ବଜାର ଆଡେ ଯାଇଚନ୍ତି।
ବାପା ବଜାର ଆଡେ ଯାଇଚନ୍ତି ଯାଇକି ଛକ ଆଡୁ ଆଣିକି ଆସିଲେ।
ହଁ ମତେ କହୁଥିଲା ଫୋନ କରିବ ବୋଲି ମତେ ଆଉ ଫୋନ କରିନି। ମତେ କହୁଥିଲା ଫୋନ୍ କରିବ ଆଉ କାହିଁ ଫୋନ୍ କରିନି ସେ ବି ମତେ।
ଆଉ ସେ ବଜାରକୁ ଏଇ ଛକ ଆଡେ ଯାଇଥିଲେ ଯେ ପନିପରିବା ଧରିକି ଆଇଲେ ଫେରେ ବଜାରକୁ ଯାଇଚନ୍ତି। ଆଣି କି ସୁଖେଇଵା। ଉଆରିଙ୍ଗ୍ ହବ ଘରଟା ଆ ହଁ ଆଜି ଛୁଆ ଆସିବେ ଆଜି ଆସିବେ ସେ ଛୁଆ।
ଓହୋ।
ଆର୍ମି।
ଆଁ।
ଆଉ ଦେଇ ତୋ କତିକି ଫୋନ୍ କରିନି।
ନା ନା ସେ ମତେ କହିଥିଲା କାଲି ରାତିରେ କରିବ ଆଉ କାହିଁ କଲାନି ଫୋନ।
ମୁଁ ବି ଆଉ କରିନି ମୁଁ ଶୋଇପଡ଼ଇଲି ମତେ ଆଉ ମୁଁ ଆଉ କରିପାରିଲିନି ବର୍ଷା ହଉଚି
ନାଇଁ ବର୍ଷା ନୁ କାଁଳିଆ ହେଇଚି।
ଇଆଡ଼େ ବା ବର୍ଷା ସକାଳୁ ବର୍ଷା ହେଇନି ନା।
ନା ସକାଳୁ ତ ବର୍ଷା ନାଇଁ ଏଇ ଅନ୍ଧାରେ ଅନ୍ଧାରିଆ ବେଳକୁ ଟିକେ ନାକୁ ଝିପ୍ ଝିପି ଝିପି ପକଉଥିଲା ଚାଲି ଯିବି ବୋଲି।
ନାଧିଚି କସିକି ଜୋରରେ ମେଘ ହୋଇଚି ଇଆରେ।
ଆହା ନାଇଁ ମୁଁ କାଲିଯିବି ବୋଲିକିନି ବାହାରି ଥିଲି ଯେ ଝିପି ଝିପି ବର୍ଷା ପକେଇଲା ମନା କଲି ଆଉ ନାଇ ଯାଇ ହବନି ବର୍ଷା ହେଲା ବୋଲି।
ଓହୋ ନା ଇଆଡ଼େ ଜୋରେ ମେଘଟା ହେଇଚି।
ଇଆରେ ମେଘ ଉଠେଇଚି ଅନ୍ଧାରିଆ କରିଚି।
ଉହୁଁ।
ଆଉଥରେ ଆସିଲେ ବାରଟା ବେଳକୁ ଏଗାରଟା ବାରଟା ବେଳକୁ କହିଚି। ଆସିବ
ଆଉ ରୋଷେଇ କରିବୁ।
ହଁ ରୋଷେଇ ହେଲେ ଖାଇବେ ସେଏ ସେ ଖାଇ ପିଇକିନି ଆସିବେ ଦିଟା
ଆଉ ଦିଟା ତିନିଟା ବେଳକୁ ଖାଇବେନି ନା ଆଉ ଥରେ।
ହଁ ଦିଟା ଆଳକୁ ଖାଇବେ ଆ ରହିବ ଆଜି ରହିଯିବେ।
ସେ ଦିଇ ଜଣ ଯାକ ଆଜି ରହିବେ।
ହଁ ଦି ଜଣ ଯାକ ଆଜି ରହିବେ ଫେର କାଲି ଆଉ ଯିବେ ଫେର କାଲି ଆସିବେ
ହଁ ହଁ ହଁ ଏକାଥରେ ରହିଯାଆନ୍ତୁ ଏକାଥରେ କାମ ସରିଦେଇକି ପଳେଇବେ ଆଉ।
ହଁ ଆଜି ସେ କହିଲଲେ ଆଜି ରାତି ଦଶଟା ଯାକେ ଯାହା କରିବେ କରିବେ ଆଉ। ହଁ କାଲି ଯାହା କରିବେ କରିସାରିଲେ ଯିବେ ଭାରି ତିନିଟା ଚାରିଟା କି ପାଞ୍ଚଟା ଯାହା ହବଉ ଯେତେବେଳେ ହବ ସରିବ ଯିବେ ଭାରି ଆଉ।
ହଁ କୋଉଥିରେ ଆସିବେ ଗାଡିରେ ନା ବାଇକରେ?
ବାଇକ ଆଣିକି ଆସିବେ।
ବାଇକି ଧରିକି ଆସିଲେ।
ହଁ ବାଇକଧରେ ଆ ସେ। ହଁ ଧରିକି ଆସିବ ସେ ଆଉ କଣ ଦିଟା ତିନିଟା ଜିନିଷ ତାର କଣ ଆଣିନି। ଏ ବାଟରେ ଏକାଥରେ ଆସିବ ଅ ଦୋକାନ ବାଟ ଦେଇକି ଆସିବେ।
ସବୁଆଡ଼େ କହିଛୁ ନା ସବୁ ଲଗେଇବେ ବୋଲିିକି?
ହଁ ସବୁ କଇଦେଇଚି ତାକୁ।
ଉଁ ପାହାଚକୁ ଗୋଟେ, ହେଠିକି ଗୋଟେ, ସବୁଆଡ଼େ ଗୋଟେ ଗୋଟେ।
ହଁ ସେରି ହେରେ ପାଖରେ ଆଉ। ହଁ ସବୁ ଘରେରେ ଲାଗିବ ବେସିନ୍ ଟା ଆଣିକି ଲଗେଇବ ଏଇ ଯୋଉଠି ଅଛି। କୀଟଟା ଅଛି ସେଠି ବେସିନ୍ଟା ଲଗେଇବାଣି କି ଆଉ।
ତୁକ ଏକାଥରେ କହିଦେଇଛୁ ବେସିନ ପାଇଁ?
ହଁ ନା ଆମେ ଏଇଠୁ ଆଣିବେ ହେଠୁ ଆଣିନାହାନ୍ତି।
ଓହୋ ଏକାଥରେ ଲଗେଇବା ବେଶିନ୍ ଟା।
ହଁ ଏକାଥରେ ସେ କହିଲା ଏକଥରେ ମାଉସୀ ଆଣେ ବୋଲି ଏକା ଥରେ ଲଗେଇଦେବି।
ଆ ଭଲ କରିଚୁ ସେମିତି ହେଲେ ସୁବିଧା ଆମକୁ ହେବ କ ପାଇଁ କହିଲୁ ଯେଉ ପାଣି ଫାଣି ଢାଳୁଛ ଯେଉଁ ରାସ୍ତା କୋତରାଟା ହେଉଛି ନା ନାଇଁ ସେଇଟା ଟିକେ ସଫାସତୁରା ହେଲେ ରହିବ ବେଶସିନଟା ଲଗାଇଦେଲେ।
ସେଟା ସେ ଘ ଘରକୁ ଉଠେଇ ନେଇଗଲେ ଏଟା
ହୁଁ ହୁଁ ହୁଁ ସେଇଆ କର ସବୁ ସୁବିଧା କରିଦେଛ ଭଲ ହବ।
ଆଉ ବାଟରେ ବେଶିନ ଟା ବସେଇଦବା ଆଉ। ହଁ ତାକୁ କହିଛନ୍ତି ମାର୍ବଲ ଆସିକି ପକେଇବ ବୋଲିକି କାଲି ପକେଇବ ବୋଲିକି ରୋଷେଇ ସେଇ ଘର ଟା ଟାଇଲି ପକେଇବ ବୋଲିକି ଦାଦା କହିିବେ କି?
ତାକୁ, ସେ ଆସିବ ତିନି ଚାରି ଦିନରେ ଆସିବ ଆଉ।
ହଁ ହଁ ଆସୁ ଆଉ ଯାହା ଖର୍ଚ୍ଚ ହେବ ହେବ ଆଉ।
ହଁ ତିନି ଚାରି ଦିନରେ ଆସିଲେ ଆ ଯୋଉ ସେ ବ ବସେଇ ଦେଇକିନି ଯିବ ଦେଖି ଆ କଣ କରିବ? କହୁଥିଲା ବାଲି ଅଛି ଦାଦା ହର ବାଲି ଅଛି।
ହଁ।
ଆଉ ବାଲି ଅଛି ସେ ଖାଲି ଟାଇଲି କିଣିକିରି ଆଣିଲେ ଭାରି।
ସିମେଣ୍ଟେ ଆଉ ଟାଇଲି। ଟାଇଲି ବୋଲିକି ନୁହେଲା ବୋଉ ଟାଇଲି ନୁହେଁ ଏଇ ଯୋଉ ଗ୍ରାନାଇଟ୍ ଯୋଉ ନୁହେଁ ନା?
ହଁ।
ଗ୍ରାନାଇଟ ପକା।
ଆଉ ସେଇରା ଯାହା ରୋଷେଇ ଘରେ ଲାଗିବ ସେ ଆସିଲେ କହିବ ଆଉ।
ଗ୍ରାନ୍